ହାଲୋ।
ହୁଁଉଁ କୁହନ୍ତୁ।
ହଁ ବାଇ, ଖିଆ ପିଆ ସଇଲାଣି?
ହୁଁଉଁ, ଖିଆପିଆ ସଇଲାଣି। ସଇଲାଣି। ଆଉ, ଆପଣ ଖାଇ ସାରିଲେଣି?
ହଁଅଁ, ମୁଁ ତ ଖାଇସାରିଲିଣି, ସନ୍ଧ୍ୟା ହେଲାଣି ନା, ସନ୍ଧ୍ୟା ହବା ପୁର୍ବ୍ରୁରୁ ଖାଇସାରିଚି। ଆ ଭାଇ ତମୁକୁ ରୋଷେଇ ଆସେ?
ନା ରୋଷେଇ ସାଧାରଣ ଟ ଆଁ ଚାଆ ଚା ଟା ଟିକେ ଚାହା କରିଆକୁ ଟିକେ ଆସେ। ଆଉ, ଆଉ କିଛି ଇ ଆସେନା ମୁଁ ସ୍ତ୍ରାଏ କରିନି କେବେ କରି ନେହି।
ଆଚ୍ଛା ଆପଣ ଘରେ ରୁହନ୍ତି ନା ବାହାରେ ରହିକି କାମ କରନ୍ତି?
ନା ଘରେ ରୁହେ ଟାଉନୁ ଏପାଖରେ ଗୋଟେ ଯବ କରୁଚି।
ଆଚ୍ଛା ଯିବା ଆସିବା କରୁଛନ୍ତି କି ଘରୁ?
ହୁଁ ଯିବା ଆସିବା କରୁଚି।
ସେଥିପାଇଁ ଆପଣ ରୋଷେଇ ଶିଖିନାହାନ୍ତି ଆଉ।
ନା। ଆଉ ସାଙ୍ଗ ପିଲା ମଧ୍ୟରେ ଯୋଉ ଫିଷ୍ଟି ହେଇଥାଏ ମୋ ଇଏ ରୋଷେଇ ବାସ କରେନା ଯାହା ଖଟା ଖଟି ଉପରେ ଟିକେ କରିଦିଏ। ଆଉ ସେମାନେ ସବୁ ରୋଷେଇ କରନ୍ତି। ଆଉ ମୁଁ ଆଉ ରୋଷେଇ ଧ୍ୟାନ ଦେଇନି ଆଉ।
ଆଚ୍ଛା ମୁଁ ତ ସବୁ ରୋଷେଇ ଶିଖିଚି। ମତେ ଲାଗେ କି ପୁଅ ମାନେବି ରୋଷେଇ ଶିଖିଥାନ୍ତି। ଯୋଉମାନେ ବାହାରେ ରହିକି କାମ କରୁଚନ୍ତି ସେମାନେ ପ୍ରାୟତଃ ରୋଷେଇ ଶିଖିଥାନ୍ତି।
ହଁ ହଁ ଯୋଉମାନେ ବାହାରେ ରହିଥାନ୍ତି ଧର ସେମାନେ ହିଁ ରୋଷେଇ ଶିଖିଥାନ୍ତି ଯେହେତୁ ଆମେ ବାହାରେ। ଅଧିକ ଦିନି ରହିମୁ ସେଇଥି ପାଇଁ ଆମେ। ଯାହା ଚଳନୀୟ ଉପରେ ଶିଖିଚୁ ଆଉ।
ଭାଇ କେବେ ଆଳୁ ପୋଡାରେ ମିକ୍ସର ପକେଇକି ଖାଇଚନ୍ତି କଞ୍ଚା ଲଙ୍କା ର ଲୁଣ ଆଳୁ ପୋଡ଼ା ମିକ୍ସର ଦଳିକି ଖାଇଚନ୍ତି ପଖାଳ ସହିତ?
ହଁ ପଖାର ସହିତ କଞ୍ଚା ଲଙ୍କା ରସୁଣ ପିଆଜ।
କେମିତି ଲାଗେ ଶୀତ ଦିନେ ବେଶୀ ଭଲ ଲାଗେ ନା ଗରମ ଗରମ ଆଳୁ ପୋଡା ଟା।
ହୁଁ ହୁଁ ଶୀତ ଦିନେ ସାଧାରଣତ ବେଶୀ ଭଲ ଲାଗିଥାଏ।
ହଁ ଯେହେତୁ ମୁଁ ବାହାରେ ରହୁଚି। ଗ୍ୟାସରେ ତ ରୋଷେଇ ହଉଚି ସେଥି ପାଇଁ ମୁଁ କରିପାରେନି। ଆଳୁ ପୋଡା ଯେତେବେଳେ ଗାଁକୁ ଯାଏ। ମାଆଙ୍କୁ କହେ ସେ ମୋତେ ଆଳୁ ପୋଡିକି ଦିଅନ୍ତି ମୁଁ ପଖାଳ ସହିତ ଖାଏ।
ହଁ ଗ୍ୟାସ ତ ସାଧାରଣତଃ ପଡ଼ି ହେଇ ନଥାଏ। ଆ ପୋଡ଼ିଲେ ସ୍ମଲ କରିଥାଏ। ହିଁ ହିଁ ସିଯେଇକି ଖାଇ ହୁଏ।
ନିଜେ ତ ରୋଷେଇ କରିକି ଖାଇବା ପାଇଁ ପଡୁଚି। ସେଥିପାଇଁ ମନ ଇଚ୍ଛା ରୋଷେଇ କରିକି ଖାଇଦଉଚି ଘରେ ଥିଲାବେଳେ। ମା ବନେଇକି ଦିଅନ୍ତି ଆରାମସେ ବସିକି ଖାଏ।
ହଁ। ମାଙ୍କ ସବୁ
ହଁ ଯେତେ ରୋଷେଇ ନିଜେ ଜାଣିଲେ ବି ମା ରୋଷେଇ କରିକି ଦେ ଥିବା ରୋଷେଇ ବହୁତ ଭଲ ଲାଗେ। ଆଚ୍ଛା ଭାଇ କେବେ ଭଦ୍ରକ ଯାଇଚ ବୁଲିବା ପାଇଁ?
ହୁଁ ଭଦ୍ରକ ଯାଇଚି ବୁଲିବା ପାଇଁ।
କାଳୀ ପୂଜା ବୁଲିବାକୁ ଯାଅ?
ନା ନା କାଳୀ ପୂଜା ରେ ଯାଇନି ବୁଲିବାକୁ। ଏପଟେ ଏପଟେ ଯାଇଚି ରୋଡ ଯାଇଚି କାଳୀ ପୂଜାରେ। ସେପଟେ ବୁଲିବାକୁ ଟାଉନୁ
ଯାଛନ୍ତି।
ହଁ ହଁ।
ଆଚ୍ଛା। ଆଉ ଆପଣଙ୍କ ଘରେ ସମସ୍ତେ କେମିତି ଅଛନ୍ତି?
ଆମ ଘରେ ସମସ୍ତେ ଭଲ ଅଛନ୍ତି ଖୁସିରେ ଅଛନ୍ତି।
ଆଉ ଆପଣ କେମିତି ଅଛନ୍ତି?
ମୁଁ ବି ବହୁତ ଭଲ ଅଛି ବିନ୍ ଦାଶ ଅଛି। ଖୁସିରେ ଅଛି। ଆଉ ଆପଣ କେମିତି ଅଛନ୍ତି?
ହଁ ମୁଁ ବହୁତ ଭଲ ଅଛି କିନ୍ତୁ ଏ ଯେଉଁ ବର୍ଷା ହଉଛି। ଚାରି ପାଞ୍ଚ ଦିନ ହେଲାଣି ବର୍ଷା ଲାଗି ରହୁଛି ବର୍ଷାରେ ଟି ଭଲ ଲାଗୁନି।
ବର୍ଷା କଣ୍ଟିନ୍ୟୁ ହେଲା ଟିକେ ବର୍ଷା ଦିନର ଟିକେ ଟିକେ ଭଲ ଲାଗେ ନା?
ହଁ ବର୍ଷା ହେଲେ ଭଲ ଲାଗେ ଯଦି ହ କିଛି କାମ ନଥାଏ ବାହାରକୁ କୁଆଡ଼େ ଯିବା କର ନଥାଏ ତାହେଲେ ବର୍ଷା ହେଲେ ଭଲ ଲାଗେ। ଆଉ ଯଦି ବାହାରକୁ ଯିବା ଥାଏ ଯେହେତୁ ମୁଁ ଚାକିରରି କରିଛି ତ ବାହାରକୁ ମୋତେ ଯିବା ଆସିବା କରିବା ପାଇଁ ପଡ଼ିବ ଆଉ ବର୍ଷାରେ ଗଲାବେଳକୁ ଟିକେ ଭଲ ଲାଗୁନି।
ହଁ ବର୍ଷା ଯଦି ସବୁଆଡ ଯିବାକୁ ମାନେ ଦେହ ଖରାପ ହେଇଥାଏ ବର୍ଷା ରେ ଯିବା ଦ୍ଵାରା। ଆଉ ବୁ ଥଣ୍ଡା ଫଣ୍ଡା ଧରି ଜଳ ଧରିଥାଏ। ଆଉ ସାଧାରଣତଃ ବର୍ଷା ଦିନେ ବର୍ଷା ପାଗରେ ପକୁଡି ଫକୁଡ଼ି ଖାଇବାକୁ ଭଲ ଲାଗିଥାଏ ଆପଣଙ୍କୁ କଣ ନା ଭଲ ଲାଗିଥାଏ?
ହଁ ମୁଁ ତ ଏବେ ବର୍ଷା ହଉଥିଲା ନା ସେଥିପାଇଁ ମୁଁ ଏବେ ବରା ଆଳୁଚପ୍ ସିଙ୍ଗଡ଼ା ତା ସହିତ କଞ୍ଚା ଲଙ୍କା ଖାଇଲି। ଆଉ ଆପଣ ଆପଣ ଯେଉଁ ଜାଗାରେ ରହୁଛନ୍ତି ମାନେ ଆପଣଙ୍କ ଗାଁ ଯେଉଁଠି ଆଉ ସେଇଠି କଣ କିଛି ବୁଲିବା ପାଇଁ ଜାଗା ଅଛି?
ଗାଁ ପାଖରେ ତ ଆମର ଅଛି ଶିବ ମନ୍ଦିର ଅଛି ଆଉ ଶନିଙ୍କର ମନ୍ଦିର ଅଛି ଆଉ ଲକ୍ଷ୍ମୀ ପୂଜା ଟଇମ୍ ରେ ଟାଇମରେ ଲକ୍ଷ୍ମୀ ପୂଜା ଆମରଙ୍କର ହୁଏ। ଲକିଛକ।
କି ଆପଣଙ୍କର ନ ଆମ ଗାଁ ପାଖରେ ନଦୀ ଅଛି?
ହଁ ବୁଢା ବୁଢା ନଦୀ।
ମାଛ ଧରନ୍ତି ନଦୀରୁ?
ମାଛ ନଈ ଟାଇମ ରେ ବେଳେ ବେଳେ ଧରିଥାଏ ମାଛ ଆଉ। ଆଉ ଅନ୍ୟ ଟାଇମରେ ମୁଁ ବସି ସେ ପକ ପକାଇ ନଦେ କାରଣ ଏଇ ସବୁ ଜିଆଁ ଫିଆଁ କତରା ମତରା କରିକି ବଂଶୀ ପକାନ୍ତି ଆଉ ମୋତେ ସେ ସବୁ ଟାଇବ ଟିକେ ଭଲ ଲାଗେନା
ଆଚ୍ଛା। ମାଛ ଖାଇବାକୁ ଭଲ ଲାଗେ କିନ୍ତୁ ମାଛ ଧରିବା ପାଇଁ ଭଲ ଲାଗେନି।
ହଁ ମାଛ ଖାଇବାକୁ ତ ଭଲ ଲାଗେ। ମାଛ ଧରିବାକୁ ଭଲ ଲାଗେ ରେ ମାନ ପ୍ରାୟ ଧରେ ନା ଆଉ ଯେତେବେଳେ ନଦୀରେ ପାଣି ଆସିଥାଏ ସେତେବେଳେ ଯାଇ ଟିକେ ମାଛ ଧରେ ଆଉ
ମୁଁ ତ ଛୋଟ ବେଳେ ମାଛ ଧରିବାକୁ ଯାଉଥିଲି ଯେତେବେଳେ ମୁଁ ସାତ ଆଠ ବର୍ଷର ହେଇଥିଲି ସେତେବେଳେ ଗାଡିଆ ମାନଙ୍କରେ ଯୋଉ ମାଛ ଧରା ହୁଏ ମୁଁ ଯାଏ ମାଛ ଧରିବା ପାଇଁ ହେଲେ ମାଛ ବଦଳରେ ଏ ଯୋଉ ନଥାଏ କି? ବେଙ୍ଗପୁଟି ତାକୁ ଧରିକି ପଳି ଆସେ।
ବେଙ୍ଗଫୁଟି ଏ ଯୋଉ ଗେଣ୍ଡା?
ମାଛ ହଁ ମାଛ ଆଉ ଗେଣ୍ଡା ଭିତରେ ଫରକ ଜାଣିପାରେନି ଯାହା ପାଏ ଧରିକି ଚାଲି ଆସେ।
କେବେ କାମୁଡି ଯାଇଛି ନା?
ନା କିନ୍ତୁ ପଙ୍କରେ ପଶିକି ମାଛ ଧରିବାକୁ ପଡ଼େ
ହୁଁ।
ବହୁତ ମଜା ଥିଲା ଛୋଟବେଳେ ବହୁତ ମଜା ଥିଲା ହେଲେ ଏବେ ସେ ମଜା କାହିଁ?
ଏବେ ଆଉ ମଜା ନାହିଁ। ଛୋଟ ବେଳର ମଜା ଆଉ ନାହିଁ ବୟସ ବଢଆ ସହିତ ଦାୟିତ୍ୟ ମୁଣ୍ଡ ଉପରେ ରହିଯାଉଛି ଆଉ ବାହାରେ ରହିବାକୁ ପଡୁଛି ଗାଁ ଫାଁ ରେ ରହିକି ଆଉ ଛୋଟ ମଜା ନେଇ ହଉନି।
ହଁ ଏବେ ତ ଗାଁକୁ ଗଲେ ଗାଁ ପୋଖରୀ କି ମୁଁ ବୁଲିବା ପାଇଁ ଯାଏ। ଆ କିନ୍ତୁ ସେଇ ମଜାଟା ଛୋଟବେଳର ମଜା ଆଉ ଛୋଟବେଳର ଖୁସି କିଛି ବି ନଥାଏ
ଛୋଟ ଦିନର ମଜା ଆଉ ବଡ ଦିନ ସେ ସମୟରେ ଆଉ ବହୁତ ମିସ୍ ହୋଇଥାଏ ସେ ମଜା ଗୁଡା।
ଛୋଟବେଳେ ଆପଣ ଦୁଷ୍ଟାମି କରନ୍ତି?
ହଁ ବହୁତ ଦୁଷ୍ଟାମ କରିଛି ମାଡ ଗାଡି ହ ବହୁତ ବହୁତ ଦୁଷ୍ଟମି କରିଛି।
ଘରେ ମାଡ଼ ଖାଆନ୍ତି ଦୁଷ୍ଟମି ପାଇଁ?
ଦୁଷ୍ଟମୀ ପାଇଁ ମା କିଛି କୁହନ୍ତି ନାହିଁ ମା ସବୁବେଳେ ଗୋଟେ ଗେଲ କରନ୍ତି ଆଉ ବାପା ଟିକେ
ହ
ପାଟି କରନ୍ତି ଆଉ ବେଳେ ବେଳେ ଥର ମାରନ୍ତି ଆଉ
ହଁ ଅଧିକାଂଶ ମା ଅଧିକାଂଶ ମା ମାନେ ପୁଅମାନଙ୍କୁ ଟିକେ ଅତି ଗେହ୍ଲା କରିଦିଅନ୍ତି। ସେଥିପାଇଁ ପୁଅମାନୋନ ବିଗିଡ଼ି ଯାଆନ୍ତି।
ଝିଅ ପିଲାମାନେ ବି ଅଧିକ ବିଗିଡି ଯାଆନ୍ତି। ଝିଅ ପିଲାମାନେ ରୋଷ୍ଟାମ କରନ୍ତି କଜିଆ ମଜିଆ କୁଠ କରନ୍ତି।
କଜିଆ କରନ୍ତି ଝିଅମାନେ?
ହଁ।
ଆପଣଙ୍କ ସହିତ କୋଉ ଝିଅ କଜିଆ କରିଥିଲା କି।
ହଁ ଛୋଟବେଳେ ଆଉ ସ୍କୁଲରେ ହେଇଥିଲା।
ଛୋଟବେଳେ, ଅ ମୁଁ ତ ବହୁତ ମାଡ ଖାଇଛି। କିନ୍ତୁ ଦୁଷ୍ଟାମୀ ପାଇଁ କେବେ ମାଡ ଖାଏନି, ଖାଲି ପାଠ ପଢିବା ପାଇଁ ମାଡ ଖାଏ। ବାପା ବାଡ଼ାନ୍ତି। ହେଲେ ମୋ ବାପା ମତେ ଏ ଭଲ ପାଆନ୍ତି, କିନ୍ତୁ ଆପଣଙ୍କ ମା ଯେମିତି ଆପ ଆପଣଙ୍କୁ ଗେଲ କରନ୍ତି ସବୁବେଳେ। ବାଡ଼ାନ୍ତିନି, ଗାଳି କରନ୍ତିନି, କିନ୍ତୁ ସେମିତି ନାହିଁ ଆମର। ଆଉ ବାପା ବହୁତ ବାଡ଼ାନ୍ତି, ହଁ ବହୁତ ଗେଲ ବି କରନ୍ତି। କିନ୍ତୁ ବହୁତ ବାଡାନ୍ତି, ପାଠ ପଢେନି ବୋଲି ମାଡ ଖାଏ ସବୁବେଳେ।
ସେ ଆପଣଙ୍କର ଭଲ ପାଇଁ ହିଁ ବାଡ଼ାନ୍ତି, ତାଙ୍କ ମଧ୍ୟରେ ରାଗ ମଝିରେ ବି ଭଲ ପାଇବାଟା ଲୁଚି ରହିଥାଏ।
ସେଇଟି ସେଇ ଭଲ ପାଇବାଟା ଏବେ ଜଣାପଡ଼ୁଛି।
ହଁ ହଁ।
ହଁ ଏବେ କିନ୍ତୁ ଯେତେ ବି, ଭୁଲ କଲେ ବି ଗୋଟେ ବଡ ଭୁଲ କଲେ ବି ଘର ଲୋକ କିଛି ବି କହୁନାହାନ୍ତି। କାହିଁକି ନା ସିଏ ଏବେ ଜାଣି ସାରିଲେଣି, କି ସେ ଭୁଲ ଆଉ ଠିକ ର ବିଚାର। ନିଜେ ଓ ନିଜେ କରିପାରିବ।
ଯେହେତୁ ଆପଣ ବଡ ହେଇ ଗଲେଣି, ଭୁଲ ଠିକ ର ସଠିକ୍ ବିଚାର କରିବାର ଆପଣଙ୍କ ବୟସ ହେଇଗଲାଣି ସେଥିପାଇଁ ସେ ଆଉ ଆପଣଙ୍କ ଉପରେ ଆଉ ପ୍ରେସର ଦଉନାହାନ୍ତି ଆଉ।
ହଁ। କିନ୍ତୁ ସେଇ ଇ ବ ଯେତେବେଳେ ମାଡ଼ ଖାଏ ବାପାଙ୍କ ପାଖରୁ। ବହୁତ କାନ୍ଦେ କାନ୍ଦିବା ଭିତରେ ବି ବାପା ବାଡଉଥାନ୍ତି କିନ୍ତୁ ଅ ସେତେବେଳେ ବି ମନରେ ଥାଏ, କି ମୋ ବାପା ମତେ ଡାକିକି ଆଉ ଟିକେ ଗେଲ କରିଦିଅନ୍ତୁ। ହୁଁ ହୁଁ।
ହଁ ସେ ବାପା ମାଙ୍କର ରାଗ ଟାଇମ ରେ, ହାତ ତାଙ୍କର ଉଠି ଯାଇଥାଏ ହେଲେ, ପଛରେ ସେ, ଭାବନ୍ତି କାହିଁକି ଛୁଆ ଟାକୁ ମୁଁ ଏତେ ବାଡେଇନି କଣ କରିନି। ତାପରେ ତାଙ୍କ, ମନରୁ, ରାଗ। ଦୂର ହେଇଯେ ଗେଲ କରିଦିଅନ୍ତି।
ହଁ, ମୁଁ ବି ପିଲାଙ୍କୁ ପାଠ ପଢ଼ାଏ ଯେତେବେଳେ ଘରେ ଥିଲି। ହଁ, ଭାଇ, ପୁଅ, ଝିଅ। ସେମାନେ ଥିଲେ ନା, ତାଙ୍କୁ ପାଠ ପଢ଼ାଏ ଯେତେବେଳେ ତାଙ୍କୁ ବି ବାଡ଼ାଏ ମୁଁ ପାଠ ନ ପଢ଼ିଲେ।
ହଁ ହଁ।